ହ୍ୟାଲୋ।
ହୁଁ। ହଁ ଝିଅ କଣ କରୁୁ ହଁ ଝିଅ ଶୁଭିଲା।
ନମସ୍କାର।
ହ୍ୟାଲୋ। ହଁ ନମସ୍କାର କେମିତି ଅଛ? ହଁ ନମସ୍କାର ଶୁଭିଲା କେ କେମିତି ଅଛ ହଁ ଶୁଭୁଛି। ଖାଇ ପି ସାରିଲଣି ନା ଅ ହଁ ମୁଁ ଭଲ ଅଛି କିନ୍ତୁ ଖାଇବା ଆମର ତ ଆଜି ଲେଟ୍ ଖିଆ ଏଇଠି ଏନା ଖାଇକି ଉଠୁଛୁ ଆଉ। ଆଉ ଟିକେ କାମ ମୋର ଜୋରରେ ରହିଯାଇଥିଲାତ ଏଇନୁ ଏମତି ଆମର ଟାବିଲେ ଉଠଉଛି ଛୁଆ ଗୁଡାକ ଟିକେ ଶୋଉନାହାନ୍ତି। ହଇରାଣ କରୁଛନ୍ତି। ଏଇନା ଶୋଇସାରିଲା ଠୁ ଶାନ୍ତିରେ ଟିକେ ବସିକି ଖାଉଛୁ ଆଉ। ଖାଇଲୁଣି ଅଧଘଣ୍ଟେ ହେଇଗଲାଣି, ଖାଇସାରିଲୁଣି।
ଖାଇକି ତ ଫାଷ୍ଟ ଖାଇସାରିଲା ପରେ ଟିକେ ଫାମିଲି ବସିକି ଆଗ ଗପିବେ।
ହଁ ଆଉ ତାପରେ ଆମ୍ ତ ଆମ ବଡ ବୋଉ ଆସଛି, ସେ କାଲି ପଳେଇବ ହଁ। କେ ଏମିତି ଇଏ ହଁ, ଆଉ ଆଉ ତମେ କଣ କୁହ? ପୁଅ ହଇରାଣ କରୁଛି ନା ନାହିଁ। ପୁଅ ହଇରାଣ
ହଁ ପୁଅ ହଇରାଣ କରିୁଛି ରାତି ସାରା ଶୋଉନି ଦିଟା ଗୋଟେ ଯାଏ ବଜଉଛି।
ଯେ ଏବେ କଣ କଣ ଖାଇବାକୁ ଦଉଛ ତାକୁ?
ପୁଅ ଏଇ ରୁଟି ଖାଇଛି ରୁଟି ଆଉ ଅମୁଲ ପାଣି ବତୁରୁ ଦେଇଥିଲି।
ଖାଇଲା ତାକୁ ଏଇ ସନ୍ତୁଳା ଡାଲି ଏମିତି ଅଭ୍ୟାସ କରୁନ?
ହଁ ଡାଲି ଖାଉଛି ସନ୍ତୁଳା କେବଳ କଦଳୀ ଯଦି ଖାଇବ ସନ୍ତୁଳାରେ ପକେଇଲେ।
ହଁ ହଁ। ଅ ନାଇଁ ତାକୁ ମାନେ ଛୁଆକୁ ସବୁ ଅଭ୍ୟାସ କଲେ ଭଲ ପନିପରିବା ଗୁଡା ଖାଇଲେ। ଡାଲି ପନିପରିବା ଏଗୁଡା ସବୁ ସାଙ୍ଗୁ ଦେଲେ ଭଲ ଆମେ ବଡ। ହଁ ନାଇଁ ଆମେ ବଡ ମଣିଷ ଯାହା ବି ଥାଉଛ ସବୁଥିରୁ ଚଖେଇଲେ ସେ ତାର ଅଭ୍ୟାସ ହେଇଯିବ ସବୁ।
ହଁ ନାଇଁ ସବୁ କଲାଣି ମାଛ ଖାଇଲାଣି ଚିକେନ ଟିକେ ଟିକେ ଚାଖିଲାଣି ଆଉ।
ହଉ। ଗୋଟେ ଛୁଆ ବର୍ଷେ ଦି ବର୍ଷର ହେଇଗଲା ଗୋଟେ ବଡ ମଣିଷ ସହିତ ସବୁ ଜିନିଷ ସେ ଖାଇପାରିବ। ହଁ ଟିକେ ଟିକେ ଅଳ୍ପ ଅଳ୍ପ କରିକି ଆଉ। ହଁ ଅଳ୍ପ ଅଳ୍ପ କରିକି ଆଉ ଆଉ ଘରେ ଅନ୍ୟମାନେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଖାଇ ପିକି ସେମାନେ ସବୁ ଗଲେ ଶୋଇବାକୁ ମୁଇଁ ପୁଅଟାକୁ ଶୋଇ ଦଉଛି।
ହଁ ଆଉ ଯାହା ହଉ ଖୁସି ଲାଗିଲା ମନେ ପକେଇକ ଟିକେ କଲ୍ କଲ ଆଉ। ଅ ଆ ମୁଁ ତ ବି ଏବେ କାମ ଭିତରେ ଫସି ଯାଉଛି ସଂସାର ଭୁଲି ଗଲିଣି। ତା ସହିତ କେତେବେଳେ ଟିକେ କଥାବାର୍ତ୍ତା ବି ହେଇପାରୁନି।
କାମ। ତ ସେଇଆ।
ହଁ ହଁ ନାଇଁ ଯୋଉ ଏସ୍ଆଇ ଆର ହଉନଥିଲା ଭୋଟର ସଂସଦ ଯୋଉ କାମ ସେ ଡିଜିଲେସନ ଅନାଇନ ଏଇଗୁଡା କରିବାକୁ ପଡୁଥିଲା। ଏ ତ ହଇରାଣ ଟିକେ ହଉଥିଲି ଆଉ।
ହଁ ହଁ।
ହୁଁ ହଁ ଦେହ ଭଲ ଅଛି। ଆଜି ଟିକେ ମୁଣ୍ଡ ବିନ୍ଧା ହଉଛି ହଁ ଘରେ ଭଲ ସମସ୍ତେ। ଆଉ ଆଜି କଣ ଖାଇବା ହେଇଥିଲା ରାତିରେ ରାତିରେ।
ଆଜ୍ଞା ରାତିରେ ବୁଟ ଆଳୁ ତରକାରୀ କରିଥିଲି।
ଆରେ ଆମର ବି କି ସଂଯୋଗ ଆମର ବି ଆଜି ସେଆ ହେଇଥିଲା। ବଟ ଆଳୁ ତରକାରୀ।
ମଙ୍ଗଳବାର ନା ଆଇଁଷ କିଛି ନାହିଁ ଆଉ ସେ ସାଧା ଆଉ।
ହଁ ଆଉ ରାତିରେ ସମସ୍ତେ ରୁଟି ନା ଭାତ ଖାଆନ୍ତି?
ନାଇଁ ଭାତ ଖାଆନ୍ତି ରୁ ଦିଟାଙ୍କ ହୁଏ। ଯିଏ ଯାମ୍ ହଁ ସଜ। ପଖାଳ ଆମର ବେଶୀ କରିଛ ଭଲ ପାଆନ୍ତି ସଜ ପଖାଳ ଖାଇବାକୁ।
ହଁ ଏ ପଖାଳ ଟା କଣ ଖରାପ ଜିନିଷ କି ପଖାଳ ଭଲ ଟା ନା।
ଆମର ବାରମାସୀ ଶୀତ ଦିନରେ ବି ସେଇ ପଖାଳ ସଜ ପଖାଳ।
ନାଇଁ କିଛି ଖରାପ ବି ନୁହଁ। ପଖାଳ ଟା ଭଲ, ମୁଁ ତ ଖାଏ ଆଉ। ହୁଁ।
ବଡ ଫ୍ୟାମିଲି ରୁଟି କଲା ବେଳକୁ ତିରିଶ ପଟ ପଇଁତିରିଶ ପଟ ନ କଲେ ହଉନାହିଁ।
ହଁ କିଏ ଯେ ଏକା ନା ଆଉ ଅଛନ୍ତି ସାଙ୍ଗରେ କିଏ ସାହାଯ୍ୟ କରିବାକୁ?
ନାଇଁ ନାଇଁ ମୋର ମୋ ଜା ଜଣେ ବେଲି ଚକୁଡିକି ବେଲି ଦେଲା ଆଉ ଜଣେ ସେ
ଆ ସେଇଟା ତ ସେଇଆ ଆଉ ଯା ବଡ ପରିବାରରେ ସେଇଆ। ମିଶିକି ଟିକେ ନକଲେ ହବନି ଆଉ। କିନ୍ତୁ ମୁଁ ଯେତେବେଳେ ଏ ମୋ ଛୁଆ ମାନେ ଥିଲେ ମୋର ସବୁ ପୁଅ ଉରା ଝିଅ ନାହାନ୍ତି। ମୁଁ ଏକୁଟିଆ ଦଳି ବେଲିକି ତିରିଶ ପଇଁତିରିଶ ଟା ରୁଟି କରି ଫଟାଫଟ। କି ହେ ସବୁ କରିବି। ଖାଇବେ ପରଟା, ରୁଟି ନା କଷ୍ଟ ତ ଲାଗିବ ନିଶ୍ଚୟ। କିନ୍ତୁ କଣ କରିବା କେହି ନଥିଲେ କରିବାକୁ ପଡ଼ିବ। ଆଉ ମୁଁ ଏଇନେ ପରଟା, ରୁଟି ସବୁ ବନେଇବି। ଗରମ ଗରମ ପୁଣି ଆମ ଛୁଆ ମାନେ ସବୁ ଗରମ ଖାଇବେ। ଥଣ୍ଡା କରିକି ଥୋଇଲେ ଖାଇବେନି।
ଉଁ, ହୁଁ।
ଠା କଣ ରୁଟି କଣ ହଉଥୁବ ଖାଉଥିବେ। ଏବେ ବରଂ ଟିକେ ରହିଗଲେ ଚଲେଇ ଦଉଛନ୍ତି।
ହୁଁ, ନା ବଡ଼ ପରିବାର ହେଲେ ହେନ୍ତି। କିନ୍ତୁ ଭଲ କିନ୍ତୁ ବଡ଼ ପରିବାର। ସାଙ୍ଗ ହେଇକି ମିଶିକି କରିଦେବେ ଖୁସି ଲାଗିବ। ଦୁଃଖ ସୁଖରେ ସବୁ ଏକାଠି ରହିବେ।
ଆଉ ସମୟ ଟା ବି କୁଆଡ଼େ ପ-ପାସ୍ ହେଇଯିବ ନା।
ହଁ ବେଶୀ ତ ଏକାଠି ଯେତଳେ ବସି ରହିଥିଲେ ମାନେ ସମସ୍ ତ ବସିକ ଯେତେବେଳେ ଡିସ୍କସନ୍ କରୁଥିବେ କି କଥା ହଉଥିବେ। ସେତେବେଳେ ବହୁତ ମଜା ଭଲ ଲାଗିବ। ରାତି ବି ଯେତେବେଳେ ବାରଟା ଗୋଟେ ବାଜିଯିବ ଜଣା
ତା ଭିତରେ ବି ଖେମୁଟା ଖେମଟି ଚିଡା ଚିଡି ବି ଅଛି। ସିଏ ବି ଗୋଟେ ପ୍ରକାର ଖୁସି ଆଉ। ହଁ ହଁ ମୁଁ ତ ସେଇ ମାନେ ମୋତେ ଟିକେ ଖୁସି ବାସୀ ଭଲ ଲାଗେ। ଏକା ଏକା ଭଲ ଲାଗେନି। ଗହଳି ଚହଳି ମୋତେ ଭଲ ଲାଗେ। ନା ଏ ଲୋକ ଅଛନ୍ତି ସେ ଚାହିଁବେ କିନ୍ତୁ ଏକା ଏକା ଚଳିବା ପାଇଁ। କିନ୍ତୁ ଆମେ ଏକା ବି ଆରମ୍ଭରୁ ଚଳି ଆସିନୁ ଆମ ଟାଇମ୍ ରେ ବି ଆମେ ସେମତି ଜଏଣ୍ଟ ଫ୍ୟାମିଲିରେ ବଢ଼ିକି ଆସିଛୁ। ଏଠି ବି ସେଇୟା ତେଣୁ ସେଇଟା ଅଭ୍ୟାସ ହେଇଗଲା ଆଉ।
ଏକୁଟିଆ ବି ଭଲ ଲାଗିବନି। ଜଏ ଫାମିଲି ସେ ଗୋଟେ ମାନେ ସବୁ ସେୟାର୍ କରିପାରିବ। ହସ ଖୁସି ସବୁ ଜିନିଷ।
ଦେହ ପାଆକୁ ସମସ୍ତେ ସମସ୍ତଙ୍କୁ ଅନେଇ ପାରିବେ। ଏକୁଟିଆ ହେଲେ ମରି ପାଡ଼ିକି ସବୁ କରିବାକୁ ପଡ଼ିବ।
ହୁଁ, ହୁଁ, ହୁଁ।
ହୁଁ
ଆଜ୍ଞା।
ଆଉ ରଜରେ କୁଆଡ଼େ ବୁଲାବୁଲି କରି ଯାଇଥିଲ ନା କୁଆଡ଼େ ଯାଇନ?
ଏଇ ରଜରେ ଖରା ଯୋଗୁ ଛୋଟ ଛୁଆ ଟା ଯୋଉ କୁଆଡ଼େ ଯାଇନି। ଖାଲି ଏଇଠି ରଜ ମହୋତ୍ସବ ହଉଥୁଲା ଏ ପାଖରେ। ସେତିକି ଯା ବୁଲି କି ଆସିଥିଲି। ଆଉ ପୁରୀ ବାହାରିଥିଲୁ ଯିବୁ ବୋଲି ଯେ ଆଉ ତ ଡୋରୀ ନ ଲାଗିଲେ ଯାଇ ହବନି।
ନା ଡୋରି କଣ ଏବେ ଯୋଉ ଖରା ଯୋଉ ହାର ରେ ହଉଥୁଲା ବି ନ ଯାଇଚ ଭଲ ହେଇଚି ଛୁଆ ଧରିକି।
ନା ବାହାରିଥିଲୁ ପ୍ୟା ଆଜ୍ଞା ପ୍ୟାକିଂ କରିଥିଲୁ। କିନ୍ତୁ ଅ, କାମ ଆଙ୍କର ପଡ଼ିଗଲା ଯେ ଆଉ ଯାଇ ହେଲାନି।
ହଁ ନା କେତେଳେ ସୁବିଧା ହେଲେ ଯିବ କଣ ମାନ ଅଛି ଖାଲି ରଜରେ ବୁଲିବା ବୋଲି। ସମସ୍ତଙ୍କ ସୁବିଧା ଦେଖିକିରି ଯିବା ନା ଏ ହେମି
ଫାମିଲି ଯିବାର ସବୁ ପ୍ଲାନିଂ ଥିଲା, ଆଉ ଆଙ୍କର ହଁ କାମ ପଡ଼ିଗଲା ବୋଲି ଆଉ କିଏ ଯାଇପାଇଲୁନି। ଅଛି ତ ଆଗକୁ ଘଟଗାଁ ତାରିଣୀ ଅଛି ଯିବାର।
ଆ, ସୁବିଧା ଦେଖିକି ଯିବ ଆଉ ହଁ, ହଁ।
ରଜ କେମିତି ଆପଣ ପାଳିଲେ?
ମୋ ରଜରେ ତ ମୁଁ ପୁରା ଫୁଲ କାମ ପ୍ୟାଗରେ ରହିଲି ଯେ ରଜ ଟା କଣ କେମିତି କଣ କୋଉ ଦିନ ବାର କିଛି ବି ଜାଣିପାରିଲିନି ଏଇ ଗାଁ ରେ ବି ରଜ ମହୋତ୍ସବ ହଉଥିଲା। ହଁ ଛୁଆମାନେ ମତେ ଡ଼ାକିଥିଲେ ରଜ ଉତ୍ସବ ଦେଖିଯିବାକୁ ମୁଁ ତ ନିଜ କୁଆଡ଼େ ଯାଏନି ଆଉ ରଜ ଉତ୍ସବ କ ଦେଖି ଏ ଗାଁ ରେ ସବୁ କରିଥିଲେ ଝିଅ ମାନଙ୍କୁ ସବୁ ଡ଼ାକିଥିଲେ ବହୁତ ଝିଅ ବି ଆସିଥିଲେ। ଆଉ ମୁଁ ତ ଯାଇପାରିଲିନି ଦେଖି ପାରିଲିନି ଭିଡ଼ିଓ ଫିଡ଼ିଓ ଗୁୁରା ଟିକେ ଦେଖୁଥିଲି ଆଉ।
ହୁଁ।
ଏମିତି ବି ମତେ ଭଲ ଲାଗେନି ଟାଇମ ଏତେ ସମୟ ଦେଇକିରି କୋଉଠି ଯାଇକି ବସିବା ପାଇଁ।
ଆପଣଙ୍କୁ ତ ଟାଇମ ବି ହଉନଥିବ କାମ ପେସର ପଡ଼ି ଯାଉଛି ନା।
ହଁ ହଁ ଟାଇମ୍ ନାହିଁ। ଆଉ ସହଜ ବି ଏ ବର୍ଷ ଟିକେ ଏଇ କାମ ପ୍ରେସରରେ ମୋ ଦେହ ପା ଟିକେ ବିଗିଡି ଗଲା କାଲି ଟିକେ ମୋର ଗ୍ୟାସ ହେଇଗଲା। ଗ୍ୟାସ ହେଇକି ବାନ୍ତି, ଏମିତି ହେଇକି ଭଲ ଲାଗୁନି ଟିକେ ଆଜି ହଁ। ତାପରେ ଆମ ହଁ ହଁ ମେଡିସିନ୍ ଟା ଗ୍ୟାସ୍ ପାଇଁ ଖାଉଚି ଡାଇବେଟିସ ବି ପି ଏମିତି ବି ଆମର ବି କଣ୍ଟିନ୍ୟୁ ହଁ ଗ୍ୟାସ ବଟିକାଟା ମଝିରେ ମଝିରେ କିନ୍ତୁ ଡଇବେଟିିସ ବିପିଟା କଣ୍ଟିନ୍ୟୁ। ସେଟା ଥରେ ହେଲା ମାନେ ମେଡିସିନ ଟା ନିହାତି ଖାଇବାକୁ ପଡିବ। ହୁଁ ସିଏ ଗୋଟେ ଭଗବାନଙ୍କର ପ୍ରାଇଜି ଆଉ।
ହିଁ ହିଁ ହିଁ ଇଏ ଗୋଟେ ସପ୍ରାଇଜ ଆମକୁ ଦଉଛନ୍ତି ଆଉ।
ପଇବା ଭ ବ ଖାଇବା ପିଇବା ପସନ୍ଦ ଲୋକମାନଙ୍କୁ ଏଇ ରୋଗଟା ପ୍ରାଇସ ଦେବେ ଭଗବାନଙ୍କ ଏଇ ଜିନିଷଟା ପ୍ରାଇଛି। ହଁ ହଁ ଯେ କିଏ ମାନୁଛି ଖାଇବାଟା ଆଗେ ଦେଖ ଦେଖିଆ ଯାହା ଅଛି ଅଛି ଆଉ ଅ ତା ସାଙ୍ଗରେ ହଁ। ମେଡ଼ିସିନ ତ ଖାଉଛେ ଆଉ ଅଳ୍ପ ଅଳ୍ପ କରିକି ଖାଇବା ଆମେ କଣ ଆଉ ଯଦି କହିବା ରାକ୍ଷସ ଭଳିଆ ଖାଇବା ବେମାର ପଡ଼ିକି ମରିବାନି?
ହୁଁ ନାଇଁ ତା ଲିମିଟ ଥିବ ନା ଏତିକି ଜିନିଷ ଖାଇବା କି କଣ?
ଯେତିକି ସମ୍ଭବ ନା ସବୁ ଛାଡି ପାରିବା ନା ସବୁ ଖାଇପାରିବା। ଏମିତିରେ ଚାଲିଛି ଆଉ ଆଉ କେବେ ଆସିଲେ ଏ ଆଡେ ଆମ ଆଡେ ବୁଲି ଆସିବ?
ହଁ ହଁ ଅଛି ଯିବାର ଏବେତ ଆଉ ଗଲେ ଯିବା ଆଉ।
ହଁ ଆଉ ଙ୍କ। ହଉ ଆଉ ପୁଅ ସୋଇପଇଲାଣି?
ନାଇଁ ତାକୁ ଏଇନା ହଉଛି ତାକୁ ଏଇନା ହଲେ ବି ଘଣ୍ଟା ଦେଢ ଘଣ୍ଟା ଯାଏ। ତାପରେ ଯାଇକି ଶୋଇିବ। ହୁଁ ନାଇଁ ପୁଅ? ସିଏ ମୋ ସହ ଉଠିବ ମୁଁ ଉଠି ମୁଁ ସାଢେ ସାତ ଆଠା ବେଳେ ଉଠିଲେ ସେ ବି ସେ ସାଢେ ସାତଟା ଆଠଟା।
ହଁ ନାଇଁ ତମମାନେ ସକାଳୁ ଶୀଘ୍ର ଉଠ ନା ନାଇଁ ସେମିତି ଚଳେ ଯେମିତି ଉଠିଲେ?
ନାଇଁ ଉଠନ୍ତି ସମସ୍ତେ ଘରେ ଜଲ୍ଦି ମୁଁ ଉଠିଲା ବେଳକୁ ସାଢେ ସାତଟା କେତେବେଳେ ଆଠଟା ବାଜିଯାଏ। ଅଧିକ ଯାଏନି ସେ ଏତିକି ହେଇଯାଏ। ଏଇ ହଁ ଛୁଆ ଶୋଇଲେ ବି ମୋବାଇଲ ଦେଖିକି ଆଜିକାଲି ମୋବାଇଲ ଦେଖି ଦହି। ରିଲସ ଦେଖିଲା ବେଳକୁ ଯାଉଛି।
ଆଛା ଏ ମୋବାଇଲ ଗୋଟେ ଗୋଟେ ଜିନିଷ ସେଟା ଗୋଟେ ପ୍ରକାର ରୋଗ ଭଲ ଯେତିକି ଖରାପ ସେତିକି ତିକି ଭଲ ଖରାପ ବି ମାନେ ଚାଲିଚ ତ ଚାଲିଚ ଆଉ ଏ ମୁଁ ମୁଁ ପା ଦେଖୁଛି ମୋବାଇଲ ଟିକେ ନ ଦେଖିଲେ ନିଦ ହଉନି ହଁ ଦେଖି ତ ବା ଟିକେ ମୋବାଇଲ ଟେ ଶୋଇବା ଶୋଇବା ତ ଆଉ ହଁ ମୋର ସେଇଆ ମୋବାଇଲ ଟିକେ ଦେଖିବି ତ ଶୋଇବି ଓ ହଉ ଦୁନିଆ ଜିନିଷ ବି ଜାଣୁଛେ ନା ମାନେ ଖରାପ ଭଲ ବି ଅଛି ଦୁନିଆ ବିଷୟରେ ଆମେ ସବୁ ଜାଣୁଛେ ହଁ କେ କେତେଗୁଡେ ଜିନିଷ ଶିଖିବାର ବି ଅଛି। ଯିଏ ତାକୁ ଖରାପ ଅର୍ଥରେ ଖରାପ ଶିକ୍ଷାରେ ନବ ନବ। ଆଉ ସବୁ ଜିନିଷ ଗୁଡା କଣ ଖରାପେ। ହୁଁ ହୁଁ ହୁଁ ହୁଁ ହୁଁ। ହୁଁ ଆଉ କଣ? ଆଉ କଣ ସବୁ ଭଲ ପାଆ ତମେ ସବୁ?
ମତେ ମତେ ତ ବୁଲାବୁଲି ବହୁତ ଭଲ ଲାଗେ। ବୁଲାବୁଲି ଖାଇବା ଏତେ ନୁହେଁ। କିନ୍ତୁ ବୁଲାବୁଲି ଭଲ ଲାଗେ। କିନ୍ତୁ ବୁଲି ପାରୁନି। ନବା ଲୋକ ଯିଏ ନାଇ ଛୋଟ ଯ ନବା ଲୋକ ଯିଏ ତାକୁ ଟାଇମି ନାହିଁ।
ଆଉ ସେଇ କଥା ହେଲା କଥା ହଁ। ଆଉ ଯାହା ହଉ ତମ ସାଙ୍ଗେ ଟିକେ କଥା ହେଇକି ଝିଅ ଭଲ ଲାଗିଲା। ପୁଣି କେତେବେଳେ ଉଁ ଟିକେ ସୁବିଧା ହେଲେ ପୁଣି ସମୟ ଦେଖିକି କେତେବେଳେ କଥା ହବା। ଯିବା କେତେବେଳେ ଦେଖ
ହଁ ଆମର ଏଇଠି ରଥ ଟଣା ହଁ ର ରଥଯାତ୍ରା ଭଲ ହଉଛି ନା ଆସିଲେ ଆଡେ ଦେଖିକି ବୁଲିକି ଯିବେ।
ହୁଁ ଆ ହଉ। ଆ ଯିବା କେତୋ ରଖୁଛି ତାହେଲେ ଯା ଆଉ କେତେବେଳେ କଥା ହବା ହଉ।